ହ୍ୟାଲୋ ହଁ ଆ ଆଚ୍ଛା ଇଏ ଅ-ରଥ ବିଷୟରେ ଜାଣିଛ କେବେ କଣ ହଉଛି?
ନାଁ।
ତୁ ଜାଣିନୁ, ଆଚ୍ଛା ମୁଁ ଯଦି କେ ତ୍ କେ ତ୍ କେତେ ଉ ଆଛା ଗୋଟେ ଯୋଉ କହିଲୁ ଏ ଯୋଉ ସବୁଠାରୁ ବଡ଼ ଯାତ୍ରା କଉଟା?
ଆମ ଓଡ଼ିଶାର?
ଓଡ଼ିଶାର ପୃଥିବୀର।
ଉଁ ରଥଯାତ୍ରା।
ରଥଯାତ୍ରା ସବୁଠୁ ବଡ଼ ଯାତ୍ରା ରଥଯାତ୍ରା।
ହୁଁ।
ରଥଯାତ୍ରା ଆ ଏକ୍ ଚୁଆଲି ଏଟା ଦେଖିବାକୁ ପ୍ରକୃତରେ ଅ ଏଇଟା ବହୁତ୍ ବର୍ଷ ହେଲାଣି ଚାଲି ଚାଲି ଆସିଛି।
ହୁଁ।
ଏଇଟା କେବେ ଜାଣିଛ କେବେ ଏଇଟା ରଥଟା କେବେ ଅନୁଷ୍ଠାନ ହଉଛି?
ନାଁ ସେଇଟା ମତେ ଜଣା ନାହିଁ।
ଜଣା ନାହିଁ କଣ ଜଣାଅଛି ରଥ ବିଷୟରେ କଣ ଜାଣିଛ କହିଲ?
ରଥ ବିଷୟରେ ମତେ ଏତେ ଆଇଡିଆ ନାହିଁ ଟିକେ ମତେ ଡିଟେଲ୍ସ ବତେଇବେ।
ତଥାପି କହ ଯାହା ଯେ ଜାଣିଛୁ କହ।
ଏତିକି ମୁଁ ଜାଣିନି ଖାଲି ଏତିକି ଖାଲି ମୁଁ ଜାଣିଛି କିଏ ବର୍ଷକୁ ଥରେ ମାନେ ସମସ୍ତେ ମନ୍ଦିରକୁ ତ ଯାଇ ପାରନ୍ତିନି। ଠାକୁରଙ୍କ ଦର୍ଶନ କରିବା ପାଇଁ ସେଥିପାଇଁ ଠାକୁର ନିଜେ ସ୍ଵୟଂ ମାନେ ବାହାରକୁ ଆସନ୍ତି। ସମସ୍ତଙ୍କୁ ଦର୍ଶନ ଦେବା ପାଇଁ।
ସମସ୍ତେ ଦର୍ଶନ ଦବା ପାଇଁ?
ହଁ। ସେ ଯିଏ ବି ହଉ ମାନେ ଛୋଟ ଜାତି ହଉ କି ବଡ଼ ଜାତି ହଉ ଯିଏ ହଉ ସେ ସେଥିପାଇଁ ସେ ବର୍ଷକୁ ଥରେ ବାହାରକୁ ବାହାରନ୍ତି ସମସ୍ତଙ୍କୁ ଦର୍ଶନ ଦେବା ପାଇଁ।
ଆଚ୍ଛା ତ ଦର୍ଶନ ଯୋଉ ଦିଅନ୍ତି
ହଁ ଏଇ ଗୋଟିଏ ଠାକୁର ଏମିତିଆ କି ଅନ୍ୟ ଠାକୁର ଏଇ ଏଇ ଗୋଟେ ଜଗନ୍ନାଥ ହି ଗୋଟେ ଏମିତି ଠାକୁର ସିଏ ହିଁ ନିଜେ ମାନେ ବାହାରକୁ ଆସି ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସନ୍ତି।
ହୁଁ।
କାହିଁକି ମନ୍ଦିରକୁ ସମସ୍ତଙ୍କୁ ତ ଛାଡ଼ନ୍ତିନି।
ହୁଁ।
ସେଥିପାଇଁ ସେ ଆସେ ଏଇଟା ମୁଁ ଶୁଣିଛି ପ୍ରଥା।
ଆଚ୍ଛା କିଏ କିଏ ଅସନ୍ତି?
ତିନି ଭାଇ ଭଉଣୀ।
କିଏ, କିଏ?
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ଆଉ?
ତିନି ଜଣଙ୍କ ବାହାରନ୍ତି ମା ଲକ୍ଷ୍ମ- ଆଜ୍ଞା।
ସୁଦର୍ଶନ ଥାନ୍ତି କି ନାଇଁ?
ସୁଦର୍ଶନ- ନା।
ନଥାନ୍ତି? ତାର ସୁଦୃଶ ସେସବୁ କୋଉଠି ଥାନ୍ତି?
ସେ କୋଉଠି ଥାନ୍ତି ସେ ମନ୍ଦିରରେ ଥାନ୍ତି।
କିଏ କହିଲା ସୁଦର୍ଶନ ତ ସୁଦର୍ଶନ ତାଙ୍କ ତ ମାନେ ସବୁବେଳେ ଚକ୍ର। ତାଙ୍କର ସେ ସାଙ୍ଗରେ ରହିବ।
ଆଚ୍ଛା।
ସେ ବି ଜଗନ୍ନାଥଙ୍କ ସାଙ୍ଗେ ଯାଆନ୍ତି ସୁଦର୍ଶନ ଚକ୍ର। ହେଲା ଆଉ-
ଆଉ ମା ଲକ୍ଷ୍ମୀ?
ସେ କୋଇଠିଥାନ୍ତି?
ସେଇଟା ପଚାରୁଚି ମା ଲକ୍ଷ୍ମୀ କଣ କୋଉଠି ଥାନ୍ତି?
ମନ୍ଦିରରେ।
ମନ୍ଦିରରେ?
ହୁଁ।
ତାଙ୍କୁ କାହିକି ଛାଡିକି ପଳାନ୍ତି?
ହୁଁ ସେଇତ ସେଇତ ସେଥିପାଇ ତ ମାନେ ଯେତେବେଳେ ଆସନ୍ତି ରଥ ଯେତେବେଳେ ରିଟର୍ଣ୍ଣ ଆସେ।
ହଁ।
ଯେତେବେଳେ ଗୁଣ୍ଡିଚା ରଥ ତାପରେ ପୁଣି ବାହୁଡା ଯେତେବେଳେ ହୁଏ ବାହୁଡା ପରେ ଯେତେବେଳେ ଇଏ ଭିତରେ ପଶନ୍ତି କିଏ ଜଗନ୍ନାଥ ସେତେବେଳକୁ ଇଏ ରାଗିଥାନ୍ତ ନା ରକ୍ଷ୍ମୀ ରାଗିଥାନ୍ତି। ତେଣୁ ଯୋଉ ହଁ ତେଣୁ ତାଙ୍କୁ ନେଇ ନ ଥାନ୍ତି ବୋଲି।
ହଁ।
ତା ନେଇ ନ ରାଗିଥାନ୍ତେ ରାଗିଥାନ୍ତେ ତେଣୁ ସେତକୁ ରଥଟା ଯାଇକି ଭାଙ୍ଗି ଦିଅନ୍ତି।
ଆଚ୍ଛା ଲ-ମା ଲକ୍ଷ୍ମୀ ଭାଙ୍ଗି ଦିଅନ୍ତି।
ହୁଁ। ରଖି ସେତେବେଳକୁ ବାହୁଡା ଘରେ ଲକ୍ଷ୍ମୀ ଆସି ରାଗରେ ସଠି ରଥ ଭାଙ୍ଗିବେ ତାପରେ ସେଇଠୁ ତାପରେ ଭିତରକୁୁ ଯିବେ।
ଆଚ୍ଛା ତାପରେ ମା ଲକ୍ଷ୍ମୀ ତାପରେ ପୁଣି- ମାନିଯାଆନ୍ତି
ହୁଁ ହୁଁ ରାଗଶାନ୍ତ ହୁଏ ଭିତରକୁ ଯାଆନ୍ତି।
ଆଚ୍ଛା। ଓ ହୋ।
ତେଣୁ ସେଇଠି- ଅ ମାନେ ତାପରେ ତା ପରେ ଯାଇକି ବାକି ସବୁ ବେଶନେବେ। ହେଲା ତାର ଅନଲାଇନ ମେସେଜ ହବ।
ଓହୋ ଆଉ ସେଇ ରଥଯାତ୍ରା ଟାଇମ ରେ ସେତେବେଳେ ଭୋଗ କଣ ତାଙ୍କୁ ଲଗାନ୍ତି?
ରଥ ଗୋଟେ ତା ଭିତରେ ଗୋଟେ ଥାଏ ରସଗୋଲା ଭୋଗ। ଧର ଗୁଡା ହବ ରସଗୋଲା ଭୋଗ କେବଳ ରସଗୋଲା ସେଇଠି ମାନେ ଇଏ ହେବ ଭୋଗ ସୁନାବେଶ ହେବ ହେଲା। ସେଇ ରଥ ପରେ ପରେ ସୁନାବେଶ ହବ। ସେ ବାହାରେ ଥିବେ ମାନେ ବାହାରେ ମାନେ କଣ ସେ ମନ୍ଦିର ଯୋଉଠି ସିଂହଦ୍ୱାର ସିଂହ କଣ ସେ ସିଂହାସନ ସିଂହାସନ ପାଖରେ ନ ବସେଇକି ବାହାରେ ସେ କି କି ମଣ୍ଡପ ମାନେ ପଡ଼ିଲା ଆଡପ ମଣ୍ଡପ ସେଇଠି ବସିଥାନ୍ତି। ସେଇଠି ବସ୍ ହୁଏ ତାପରେ ବିଘ୍ନ ଙ୍କର ବେଶ ବି ସେଟି ମାନେ ହେଇଥାଏ ସୁନା ବେଶ ହୁଏ। ତାପରେ ଆଉ ମୋର ସେଠୁ ମନେ ପଡନି ସେ ଅ ଅ ଯୋଉ ରସଗୋଲା ଭୋଗ ମଧ୍ୟ ସେଠି ମାନେ ଗୋଏ ଦିନ ହୁଏ। ବହୁତ ମାନେ ଇଏ ଚାଲେ।
ଅ ହ ତାଙ୍କର। ପ୍ରିୟ ଭୋଗ କୋଉଟା ଜଗନ୍ନାଥଙ୍କର।
ସବୁ ସେଥିପାଇଁ ତ ମାନେ ଛପନ ଭୋଗ କୁହାଯାଏ ଭିତରେ ସବୁ। ଛପନ ପ୍ରକାର ଭୋଗ ସେଠି ହୁଏ। ଛପନ ପ୍ରକାର ଭୋଗ ଆଉ।
ଖଜା ଟା ଫେମସ କହନ୍ତି ବା ପୁରୀ ର।
ଖଜା ଫେମସ୍ ସେଠି ଖଜା ସିନା ଫେମସ୍ କିନ୍ତୁ ଅ। ହୁଁ ପାଟି ସୁବି ବାର ଅଛି ନା।
ହଁ।
ଆମ୍ବଲୁ ଅମ୍ବାଲୁ ହେଲା ବିଭିନ୍ନ ପ୍ରକାର ଜିନିଷ ରହିଛି। ସବୁ ତାଙ୍କର ଭଲ ଖଜାଟା ଖଜାଟା ନିଅନ୍ତି। ସବୁ ପୋଡପିଠା ବି କିନ୍ତୁ ଖଜା ଟା କାହିଁକି ନା ଖଜା ଟା। ବାହାରେ କୋଉଠେ ହଉନଥିଲା ଏଇଠେ ଖାଲି ପୁରୀରେ ମାନେ ଇଏ ହଉଥିଲା ଆଉ ସେଇଟା ଯେହେତୁ। ଅ ରହିପାରେ ବହୁତ ଦିନ ପର୍ଯ୍ୟନ୍ତ। ଖଜା ନା ତେଣୁ ଏ ଲୋକ ତାକୁ ନେଇକି ବି ଯାଆନ୍ତି ଖଜା ଇଏଟା।
ମିନିମମ୍ କେତେ ଦିନ ସେଇଟା ଭଲ ରହେ ଖଜା।
ରହେ ଖାସ୍ତା ଗଜା ହେଲେ ତମର ସେଇଟା ଆଁ। କିଛି ଦିନ ପଯ୍ୟନ୍ତ ରହିବ ମାନେ ଯଦି ପୁରା। ମ ଉ ଯୋଉ ମଡ ମଡ ଲାଗିଲା ପର୍ଯ୍ୟନ୍ତ ସେ ରହିବ ତା। କୁଆଡେ ପୁଣି ବେଶୀ ଦିନ ରଖିଲେ ସେଇଟା କଣ ହବ ମଡ ମଡ ଟା ଇଏ ହେଇ ଯିବ ନା ଆଉ କିନ୍ତୁ କୁଡୁ କୁଡି କୁ ତା ଯୋଉ ଇଏ। ଯିବ ସେ ଜିନିଷ ଟା କମିଯିବ। ହଁ ରଖିପାରିବ ଯେ ତମେ ତିନି ମାସ ଭିତରେ ଖଜା ରଖିପାରିବ। କିନ୍ତୁ ରଖି ପାରିବ କିନ୍ତୁ ସେ ଯୋଉ ପ୍ରଥମ ପ୍ରଥମ ଯୋଉ ଜିନିଷ ଥାଏ ଯେମିତି ତାର। ମସ୍ ମସ୍ ଟା ଯୋଉ ଥାଏ।
ହଁ।
ସେଇଟା ଯୋଉ ମାନେ ଏଇ ହେଇ ଯିବ।
ଆ ସେ ତା ଲାଗି ବୋଇଲେ ସେମି କା ପୁରା। ଭଲ ଡବା ଦେଖିକିରି ରଖିବାକୁ ପଡିବ ଯାହା ଦେହରେ ପବନ ଯିବା ମାନେ ଇଏ ହବନି। ପବନ ପସିବନି ସେମିତିଆ ହଁ। ହଁ ତାହେଲେ ଭଲ ରହିବ ମାସେ ଦି ମାସ ପର୍ଯ୍ୟନ୍ତ ତ।
ହଁ।
ହୁଁ ଆଉ ସେଠାରେ ଆଉ ପୁରୀରେ ଆଉ ଖାଇବା ଏମିତି କଣ ଭଲ ସବୁ।
ଖାଇବା ତ ସବୁ ସବୁ କିଛି ଭଲ ଆଉ। ସବୁ ଭଲ କହିଲେ ତମେ ତ ଅ ଉ ମନ୍ଦିର ଭିତରେ। ସବୁ ସବୁ ପ୍ରକାର ଜିନିଷ ରହିଛୁ ଅଭଡା। ଡାଲି ଡାଲମା ବେସର ମହୂର ଶାଗ। ଆଉ ତୁ ଖଟା। ଏ ତାପରେ ତମର ଇଏ ସି ଘିଅ ଅନ୍ନ। ଖିଚୁଡ଼ି କାନିକା।
ହା -ସ-ସବୁ ପ୍ରକାର ରହିଚି।
ହ
ଅମ୍ବଲୁ ତମେ ଯାହା ପାଇବ ତାହା ଖାଇପାରିବ।
ଆଛା ସେପଟେ କେମିତି ମାନେ ଇଏ ଅଛି? ଯିଏ ସମସ୍ତଙ୍କୁ ସେଇଠି ମନ୍ଦିର ଛାଡୁଛନ୍ତି? ସବୁ ଯାଇପାରିବେ ମନ୍ଦିର ଦର୍ଶନ ଚାହିଁଲେ?
ହଁ ସମସ୍ତଙ୍କୁ ଛଡାହଉଛି। ଖାଲି ଏତିକି ଅଣ ହିନ୍ଦୁ ସେ ଯିବେନି ଅଣ ହିନ୍ଦୁ କାହିଁକି ନା ସେଇଥିପାଇଁ ଏଇଥିପାଇଁ ଯିବନି ସେ ତ ଅ ଉଁ ସେମିତିଖିବାକୁ ଭଗବାନ ବି ବହୁ ଯୋଉ ଅଛନ୍ତି ଜଗନ୍ନାଥ ତାଙ୍କର ତ ଆଗରୁ ମାନେ ଇଏ କରିଶନ୍ତି ନା ଯେମିତି ଧର ଯୋଉ ଭକ୍ତ ସାଲଲେବେଗ ସାଲେବେଗ ମୁସଲମାନ ଥିଲେ ତଥାପି ମଧ୍ୟ ଅଁ ତାଙ୍କୁ ମ ଦି ଦି ଉଁ ଇଏ କରିଥିଲେ କି ନାଇ ମାନେ ଦର୍ଶନ ଦେଇଥିଲେ ସେ ସାଲେବେଗ ତାଙ୍କର ମାନେ ଇଏ କରିଥିଲେ ତ ଏଇଟା କଛୁ ଅମିତ୍ ବହୁତ କିମ୍ବଦନ୍ତୀ ଅଛି ଯୋଉଥିରେ ମାନେ ମୁସିଲିମୀମାନଙ୍କୁ ମଧ୍ୟ ମାନେ କୌଣସି ଇଏ ନାହିଁ ଛୋଟ ଜାତି ମୁସଲିମ ସେମିତି କିଛି ନାହିଁ। କିନ୍ତୁ ଅ ନିଜର ସୁରକ୍ଷା ପାଇଁ ମନ୍ଦିର ତାର ସୁରକ୍ଷା ପାଇଁ ଏସବୁ ଜିନିଷକୁ ମାନେ ଅ ମନା କରିଥାଏ ବହୁତୁ ଥର ବହୁତୁ ଥର କଳା ପାହାଡ ଯୋଉ ଥିଲା କଳାପାହାଡ ଆକ୍ରମଣ ଠାରୁ ନେଇକି ବହୁତ ଥର ଅ ମାନେ ଏଇ ଆକ୍ରମଣରୁ ରକ୍ଷା ରକ୍ଷା କରିବା ପାଇଁ ସେ ତ କଳାପାହାଡ଼ ମାନେ ଇଏ ଜଗନ୍ନାଥ ନେଇକିରି ମାନେ ଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲା ତାପରେ ଜଗନ୍ନାଥ ନେଇକି ଲୁଚା ଗଲା ଅମିତ୍ ବହୁତ ମାନେ ଇଏ ହେଇଛି। ଆ ଇତିହାସରେ ବହୁତ କିଛି ମାନେ ବହୁତ ଥର ଆକ୍ରମଣ ମାନେ କରାଯାଇଛି। ତେଣୁ ସେସବୁ ଜିନିଷକୁ ବଞ୍ଚିବା ପାଇଁ ଅ ସୁରକ୍ଷା ସୁରକ୍ଷା ଦୃଷ୍ଟିରୁ ସେମାନେ କାହାକୁ ପସେଇ ଦିଅନ୍ତିନି। ଏବେ ଯେମିତି ଡ୍ରୋନ୍ ମାନେ ବୁଲୁଥିଲା ଜୋନ ଡ୍ରୋନ୍ ବୁଲେଇ ତାକୁ ପୋଲିସ ଆନେ ଇଏ କ ରିବ କାହିଁକି ତାର ଭିତର ମାନେ ଯୋଉ ଇଏଟା ଅ କାହାକୁ ଦେଖିବା ଚ ଚା ଚାହିଁବେନି ମାନେ ଭିତରେ ଯୋଉ ଅ ଯୋଗଦିଷ୍ଟ କେମିତି କୋଉ ଜାଗାରେ କଣ ଅଛି?
ହ
ନହେଲେ ି ହେ ଯୋଉଠି ଡ୍ରୋନ ବି ବସେଇକି କ୍ୟେ ଲେଇକିଡ ଡୋ ଖି ଦେଖି କରୁେ ବୁଝିଲେ ନା ସେଥିପାଇଁ ସେଇଟା ମ ଇଏପନା କରାଯାଏ। କେବଳ ସୁରକ୍ଷା ଦୁଷ୍ଟି ରୁ
ଆଚଛା ସୁରକ୍ଷା ପାଇଁ ସେଥିଲାଗି ସେମାନେ ସବୁଆଡୁ ମାନେ ଏକଦମ ଷ୍ଟ୍ରିକଟ ରଖନ୍ତି।
ହଁ।
ହ
ତେଣୁ ସେଥିପାଇଁ ଏଇଟା ଯାହା ବି ହଉ କିନ୍ତୁ ସମସ୍ତଙ୍କୁ ଯିବାକୁ ଦିଆଯାଏ। ନହେଲେ ଆ ଏଇଠି କଣ ଚେକ୍ କରାଯାଉଛି କାହାର କି କିଏ ହିନ୍ଦୁ କିଏ କଣ ତାକୁ ଚେକ୍ କରାଉଛି କି ଆଇ କାର୍ଡ ଦେଖାାଯାଉଛି କଣ? କିଛି ଦେଖା ହଉନି
ଏବେ ଯଦି ମନ୍ଦିର କିଏ ଯଦି ଯାଉଛି ତାଙ୍କୁ ଏବେ ଡାଇରେକ୍ଟ ତାଙ୍କୁ ଦର୍ଶନ ମିଳୁଛି।
ହଁ। ଏବେ ମାନେ
ମାନେ କୋରୋନା ପରଠୁ ଆ ଯୋଉ ମଝିରେ ଯୋଉ ସେମାନେ ଲାଇନ ପୁରା ଲଗେଇକିରି ପୁରା ଏକଦମ ଛାଡୁ ନଥିଲେ।
ସେଇ ଲାଇନ୍ ବିଅସ୍। ଭିତରେ ନ ରଇଲେ କେମତି ହବ ଏବେ ସିନା ବାହାରେ ସିନା ଠିଆ ଲାଇନ୍ ଲାଗୁନି ଭିତରେ ପୁଣି ଲାଇନ୍ ଲାଗୁଛି ନା। ଏବେ ଚାରି ଦ୍ଵାର ଖୋଲି ଦିଆଗଲା ସେତେ ବେଳକୁ। ସେ ଯୋଉ କରୋନା ପରେ ମାନ ଇଏ ସେ ଇଏ ହେଇଥିଲା ତାପରେ ସେ ମାନେ। ସରକାର ଆସିବା ପରେ ନୂଆ ନୂଆ ସରକାର ହେଇ ନୂଆ ନୂଆ ନୀତି ଅନୁସରଣ। କରନ୍ତି ଖାଲି ଲୋକଙ୍କୁ କଣ୍ଟ୍ରୋଲ କରିବା ପାଇଁ। କିନ୍ତୁ ସବୁ ଜିନିଷ ସ ସ ଠିକ ହବ ବୋଲି କିଛି ମାନେ ନଥାଏ। ତାରୁ କିଛି ବି ଭୁଲ ଭାଲ ହେଇଯାଏ ସେ ଭୁଲ ଭାଲକୁ ପୁଣି ସୁଧାରିବାକୁ ବି ଚେଷ୍ଟା କରାଯାଏ। ତ ଆଗ ଏଇଠି ବାରି କେଟ ଲଗେଇକି ବହୁତ ଲାଇନ ଲଗା ହଉଥିଲା ତାପରେ ଏବେ କିନ୍ତୁ ସେତେ ବେଳକୁ ବହୁତ ଅସୁବିଧା ହଉଥିଲା। ତ ବୁଲି ବୁଲି ବୁଲି ବୁଲି ଘଣ୍ଟା ଘଣ୍ଟା ଧରିକି ଇଏ ହଉ ଥିଲା ଏବେ ତାପରେ। ଏବେ କଣ କରାହେଇଛି ଏବେ ଚାରି ଦୁଆାର ଖୋଲା ହେଇ ଯାଇଛି। ଚାରି ଚାରି ଦ୍ଵାର ଭିତର କୁ ବି ମାନେ ପଶି ପାରିବେ ଲୋକ। ଲୋକ ପଶିଲେ କିନ୍ତୁ ସେଇଠୁ ଭିତରେ ତ ଯାହା ହେଲେ ତ ମନ୍ଦିର ବାହାରେ ପୁଣି ଠିଆ ହେଲେ ନା। ସେ କାଇଁ ଲୋକ ଏତେ ଏତେ ସାରା ଲୋକକୁ ସେ ମନ୍ଦିର ଭିତରେ ପଶିବେ କେମିତି ତେଣୁ ଲାଇନ ବିନା ପଶି ପାରିବେନି ବହୁତ ଯେହେତୁ। ଲୋକ ସଂଖ୍ୟା ବେଶୀ।
ଆଚ୍ଛା।
ତ ସେଇଟା ହେଇ କଥା ଆଉ ଆମେ ତ ଯାଇଲୁ ପ୍ରାୟ ବର୍ଷେ ହେଲାଣି ମୁଁ ମନ୍ଦିର ଯାଇନି। ବର୍ଷେ ଉପରେ ହେବନି ବୋଧେ।
ହ
ଆଉ ସୁ ରିନା ବି ସେମିତି ମାନେ ସେ ବି ଗାଁ ଯାଇ ନଥିଲେ ମଝିରେ ଖାଲି ଥରେ ଏଇଠୁ ସମସ୍ତେ। ସବୁ ମିଶିକି ଯାଇଥିଲେ ‌। ଗାଡିରେ ମୁଁ ତ ଅଫିସ ଯାଇଥିଲି ସେ ରିନା ଝିଅ ଦି ଜଣ। ଏ ତାଙ୍କ ସାଙ୍ଗେ ଯାଇକି ବୁଲିକି ଆସିଥିଲା ମନ୍ଦିର ଥରେ।
ଆଉ ବିଲକୁଲ ଆମେ ଯାଇନୁ ଆଉ।
ଆଚ୍ଛା। ନା ଏଥରକ ଦେଖିବା ଗୋଟେ ଥର ପୁରୀ ଯେତେବେଳେ ଯିବି ସେତେବେଳେ ଏଥର କରିଦବୁ ମୁଁ ଯିବି ମନ୍ଦିର। ମନ୍ଦିର ଯାଇକି ଦର୍ଶନ ମତେ ସେ ଠାକୁରଙ୍କ ଦର୍ଶନ କରିବାର ଅଛି। ଆଉ ସେଠାର ସ୍ପେଶାଲିଟି କଣ ଆଉ ପୁରୀ ର।